ହ୍ୟାଲୋ ହଁ ସାର୍ ସାର୍ ନମସ୍କାର।
ଆଜ୍ଞା ନମସ୍କାର।
ଆଉ କଣ କରୁଥିଲେ କଣ?
ହଁ ନାଇଁ ଏଇଠି ଅଛି ଭୁବନେଶ୍ଵରରେ ଅଛି ଆଜ୍ଞା।
ହୁଁ ଆଉ କଣ ଖିଆପିଆ କରିଥିଲେ କଣ?
ହଁ ଖିଆପିଆ ସକାଳୁ ଇଟଲି ଖିଆ ହେଇଥିଲା ଆଉ ତରକାରୀ ଖିଆ ହେଇଥିଲା। ଆଉ ଭାଇ ଯାଇକି ଆଣିଥିଲେ ଏ ଦୋକାନରୁୁ ଜଳଖିଆ। ଆଉ
ଆଛା ଆଛା ଆଚ୍ଛା ଆଛା ଆପଣଙ୍କୁ ମା ମାନେ ଘରୋଇ ଖାଦ୍ୟ ଭଲ ଲାଗେ ମୁଁ ସ କାଳୁ ରୁଟି ଖାଇଦିଏ। ରୁଟି ଡାଲମା ସେ ଭଜା ମିକ୍ସ ଭଜା ଗୋଟେ ହେଇଥିଲା ଆଉ। ଖାଇଦେଇକି ଏମତି ମୋର ତ ବେପାର ଜୀବଜିନିଷ ଆ ଏମତି ଆସ୍ ସିଏ ବେପାରକୁ ଆଉ ହୁଁ ଆଉ ଆପଣ ମାନେ ଘର ଘରୋଇ ଖାଦ୍ୟ ମାନେ ଆପଣଙ୍କୁ ବେଶୀ ଭଲ ଲାଗେ ନା ନାଇଁ ବାହାର ଖାଦ୍ୟ ବେଶୀ ଭଲ ଲାଗେ।
ନାଇଁ ନାଇଁ ଘରୋଇ ଖାଦ୍ୟ ଟିକେ ବେଶୀ ଭଲ ଲାଗେ ବାହାର ଖାଦ୍ୟ କଣ ହାଇଜେନିକ ନାଇଁ ଆଉ ସେ ହୋଟେଲ ଫୋଟେଲରେ ଖିଆପିଆ କଲା ବେଳକୁ ଦେହ ପାହା ବି ଖରାପ ରହୁଛି ଆଉ ସେ ଘରେ ରୋଷେଇ କରୁଛି ଘରେ ରୋଷେଇ କରିକି ଆମେ ତ ଏଇଠି ଭାଇ ଭାଉଜ ସମସ୍ତେ ରହୁଛୁ। ଆଉ ସେମାନେ ତ ସବୁ ଡିଉଟି ବି ଯାଉଛନ୍ତି ରୋଷେଇବାସ କରିଦେଇକି। ମୋର ବି ଗାଡି ବିଜନେସ୍ ଅଛି ମୁଁ ବି ଟ୍ରାଭେଲସ ଲାଇନରେ
ଆଛା ଆପଣ ଗାଡି ଚଲାଉଛନ୍ତି?
ଆଜ୍ଞା।
ହୁଁ ହୁଁ ଆପଣ ଆଚ୍ଛା ଗାଡି ଚଲାଉଛନ୍ତି ଯୋଉ ହଁ ହଁ ହଁ ଗାଡି ଚଲଉଛନ୍ତି ଆଜ୍ଞା ଆଜ୍ଞା ଆପଣ ଯୋଉ ଗାଡି ଚଲାଉଛନ୍ତି ଦିନ ବଳେ ଆପଣ ଏମିତି ଗାଡ଼ି ଚଳଉଛନ୍ତି ନା ରାତିରେ ଏମିତି ବି ଲୋକମାନଙ୍କୁ ନେଇ ଯାଉଛନ୍ତି କୁଆଡେ
ଅଛି ଦିନ ରାତି ଚବିଶି ଘଣ୍ଟା ବି ଗାଡି ଚଲେଇଲେ ହଉଛି କିନ୍ତୁ ବେଶୀ ପ୍ରାୟ ପ୍ରିଫର କରୁଛୁ ଦିନ ବଳା ଗାଡି ଚଲେଇବା ପାଇଁ
ହୁଁ ଆପଣ ଏମତି ହଁ ଦେ ଆଛା ଗାଡି ଚଲେଇଲା ବେଳେ ଆପଣ ଏମତି ମନରେ କେତେବେଳେ ବିରକ୍ତି ଭାବ ହଉନି ନାଇଁ ମୁଁ ଏତେ ସମୟ ଗାଡି ଚଲେଇଲିଣି ମୁଁ ଚଲେଇ ପାରିବି କି ଆପଣଲୋକ ଲୋକ ବସିଥିବେ ଯୋଉ ଗ୍ରାହକ ବସିଥିବେ ଆପଣଙ୍କ ଗାଡି ଭିତରେ ଏମିତି କଥାବାର୍ତ୍ତା ଟିକେ ଏପଟେ ସେପଟ ଆପଣ ହେଇନି କେତେବେଳେ କିଛି ଯୁକ୍ତି ତର୍କ ଏମିତି ହେଇନି କିଛି?
ହଁ ନାଇଁ ଯୁକ୍ତିତର୍କ ସେମିତି ଟ୍ରାଭେଲସ ଲାଇନରେ ତ ଯୁକ୍ତିତର୍କର ସେମିତି ହଉଛି। ତଥାପି ଆମକୁ ନିଜକୁ ମ୍ୟାନେଜ କରିକି ଚାଲିବାକୁ ପଡିବ। କାହିଁନା ଯେହେତୁ ଟ୍ୟାକ୍ସି ଲାଇନ ଅ ଛି ଟ୍ରାଭେଲ୍ସ ଲାଇନ୍ ଟାକ୍ସିରେ ଭଡାରେ ଗାଡି ଚାଲୁଛି ବହୁତ ପ୍ରକାର କଷ୍ଟ୍ ତମର ଗେଷ୍ଟ ଯିବା ଆସିବା କରଛନ୍ତି ଯାତ୍ରୀ ଆଉ ସମସ୍ତିଙ୍କ ମନ ନେଇକି ତ ଯିବାକୁ ପଡିବ। ଆଉ ଏମିତି ଯଦି କିଏ ପଦେ ପଦେ କଣ କହିଥିଲା ସବୁ କଥାକୁ ତ ଧରିକି ରହିବ ଦନା ଆଉ ଯେହେତୁ ସକାଳୁ ସନ୍ଧ୍ୟା ଯାଏ ଆମେ ଗାଡି ଚଲଉଚୁ ସକାଳୁ ସଜ ଗାଡି ଚଲଉଛୁ ନିଜେ ପୁରା ମାଇଣ୍ଡ କି ସ୍ଥିର ର ଦେଖକୁ ପଡିବ ଆଉ ନହେନି ଗାଡି ଲାଇନ ରେ ଗାଡି ଗାଡି ଲାଇନ ରେ ମାଇଣ୍ଡ ରୋହୁ ସ୍ଥିର ନ ରଖିବ ଆଉ ତମେ ପୁଣି ଆଗକୁ ଯୋଉ ଗାଡି ମଟର ଯିବା ଆସିବା କରୁଥିବ ତାକୁ ପୁଣି କେମିତି
ହଁ ସେ ତ ହଇରାଣ ହବ ବଡ ବାଇନ୍ ଗାଡି କୋଉଠେଇ ବାଡଆ ହେଇଯିବ କି କଣ ହବ ଏଇ ଜିନ
ହଁ କାହିଁକି ନା ଆଜିକାଲି ଯୋଉା ଯୋଉ ଭଳିଆ ଟ୍ରାଫିକ ହେଲାଣି ଇ ରାସ୍ତା ଘାଟ ଆଉ ସବୁ ଆଡକୁ ଦେଖିକି ଯିବାକୁ ପଡିବ ଗାଡି ନେଇକି ଯାଉଛୁ ହଠାତ୍ ଗାଡି ଆଗକୁ ବି କୁକୁର ଗାଈ ଗୋରୁ ଏସବୁ ବି ପଳେଇ ଆସୁଛନ୍ତି ସେମାନଙ୍କୁ ବି ଜଗି ରଖିକି ଚଳେଇବାକୁ ପ ଆଉ ଆମେ ବି ଗାଡି ଚଲେଇଲା ବେଳେ ନିଜେ ବି ସତର୍କତା ରହୁଚୁ ସବୁବେଳେ ସିଟ ବେଲଟ ବାନ୍ଧୁଚୁ ନିଜ ଗାଡିର ସବୁ ଅରିଜିନାଲ କାଗଜ ପତ୍ର ନିଜ ପାଖରେ ଆମେ ରଖୁଚୁ। ଆଉ ଯୋଉ ଗେଷ୍ଟ ବି ଗାଡିରେ ବସୁଛନ୍ତି ତାଙ୍କୁ ମଧ୍ୟ ଧ୍ୟାନ ରଖୁଛି ସେ ବିମତି ସେଫ୍ଟିରେ ବି ଆମ ସହିତ ବି ସୁବିଧାରେ ଯିବା ଆସିବା କରିପାରିବେ
ବାସ ବାସ ଭଲ ସେଇଟା ଉହୁଁ ଆଛା ଆପଣ, ଗାଡି ଏମିତି କେ ନେଇକି ରାତିରେ ଯଦି ଯାଉଛନ୍ତି କୁଆଡେ ବହୁତ ଦୂର ବାଟ ଯାଉଛନ୍ତି। ଆଉ ରାତିରେ ଏମତି କେତେବେଳେ ନିଦ ଲାଗିଯିବା କି ଏମିତି ଲାଗିଯିବା କି କୋଉଠି ଗାଡି କଣ ଅସୁିଧା ହବା ଏମିତି କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ। କଣ ଏମିତି ଅସୁବିଧା କିଛି ହଉଛି କି?
ନାଇଁ ଆଜି ପର୍ଯ୍ୟନ୍ତ ସେମତି ତ କିଛି ହେଇନାହିଁ। ତଥାପି ରାତିରେ ଆମେ ଯେତେବେଳେ ଗାଡି ଚଲଉଛୁ ଆମେ ଅଧିକ ସମୟ ଗାଡି ଚଲଉନୁ। ଯେତେବେଳେ ବି ବାଇଚାନ୍ସ ଯଦିିବା ନିଦ ବିଦ ଆସିଲା। ଆମେ ଗାଡି କି ସାଇଡ କରିକି ପାଞ୍ଚ ଦଶ ମିନିଟି ଏପଟେ ଚାପ ଚାପ ଟିକେ ରାସ୍ତା କଡରେ ଛିଡା ହେଇକି ଚା ଟିକେ ପିଏ ଦୋଉଚୁ। ଆଉ ଏମିତି କ ସେ ଅଧିକା ଣିଷ ଗାଡି ଚଲେଇଲେ, ନିଶ୍ଚିନ୍ତ ଆଖି ଲାଗିବ ଯେହେତୁ ପୁରା ସାମ୍ନାକୁ ଆମେ ଏକା କଳୀନ ଆଖି ଅନେଇକି ରହୁଚୁ। ଆଉ ତଥାପି ଆମେ ବହୁତ ସମୟ ଗାଡି ଚଲଉନୁ କାହିଁକିନା ବହୁତ ସମୟ ଚଲେଇଲେ ନିଦ ଆସିବ। ଆଉ ଆମେ ରା ତାରେ ଯୋଉ ଚା ଦୋକାନ ଅଛି। ମଝିରେ ମଝିରେ ରହିକି ଚା ଟିକେ ପିଇ ଦେଲେ ନିଦ ଛାଡିଯାଏ। ଆଉ ସୁବିଧା ହୁଏ। ଚଲେଇବାକୁ ରାତିରେ।
ଉଁ।